ହଁ ଏ ତର ନେଟୱାର୍କ ସ୍ଲୋ ଏ ତର ନେଟୱାର୍କ ସ୍ଲୋ ମତେ ଏବେ ଶୁଭିଲା ତ ନେଟୱାର୍କ ବହୁତ ସ୍ଲୋ। ପୁରା ଖଡ ଖଡ ଖଡ ଖଡ ହଉଚି।
ବାହାରୁକୁ ଯା। ତ ନେଟୱାର୍କ ବହୁତ ସ୍ଲୋ ହଁ ଏବେ ହେଇ ଶୁଭିଲା।
ବାହାରକୁ ଗଲେ ଏୟାରଟେଲ ତ ଏୟାରଟେଲ ତ ସେଥିପାଇଁ ଆଉ। କଣ କରୁଚୁ? ତୁ କଣ କରୁଚୁ? ତୁ କଣ ଓରେ କରିବୁ କଣ କରିବୁ ପରେ ସରିଲା ତ କଣ ପ୍ଲାନିଙ୍ଗ?
କୋଚିଂ ନେବି ତ କୋଚିଂ ନେବି କୋଚିଂ।
କୋଉଠି ନଁ ଭାବିଛୁ? ପିଡବ୍ଲୁ ମାନେ ଅଫଲାଇନ୍ ଓ ହ କୋଉଠି ଭୁବନେଶ୍ଵର ଭୁବନେସ ଓହ ଆଉ ପଢାପଢି ଏବେ ସାର ମୁଁ ଏଇ ଏ ସେଇ ଏଜରେ ସେଇ ଡିପାର୍ଟମେଣ୍ଟ ପୁଣି କରିବି ଆଉ କଣ କରିବି?
ଆଜ୍ଞା।
ହ୍ୟାଲୋ
ଏମ ସେ ତୁ ସିପି ସିପିଟ ଦେଇ ନଥିଲୁ କି
ମୁଁ କିଛି ଦେଇନି ବୋଧେ ସେଇ ସିପିଟ ଆମ ଅଫ ନାହିଁ ହଁ ମୁଁ କହିଲି ମୁଁ କହିଲି ସିପିଟ ତ କିଛି କଡ ହବନି ମୁଁ କିଲ କାଇଁ ମୁ ଦେଲିି ମୁଁ କହିଲି ତମଶ ଘରିବି ଏଇଠି ଲାଷ୍ଟ ଅଫସନ୍ ଆଉ।
ଓହଃ ସେ ମତେ ଯୋଗୁନ କହୁଥିଲା। ତ ଯାଇଥିଲୁ ଏକଜାମ ଦେବାକୁ ଦେଖିକଥିଲା ତୋତେ
ବିଶ୍ୱରୂପା କୁ ପଚାରୁଥିଲି ସିଏ ସିଏ ଭିତରେ ସେ ତାର ତ ଫିକସ ନାହିଁ ସେ କହିଲା କଣ ହଁ ସିପିଇଟି ଓଜେଇ ଏଗୁଡା ସବୁ ଦେଇଛି ଯୋଉଠୁ ଆ
ହ ତାର ଇଛା ଅଛି ତାର ଇଛା ଏନ୍ତି।
ସେଟା କାଇଁ ଦେଲୁ ଏମ୍ ସେ ତ ପ୍ରାଇଭେଟ ରହି କରେ ପ୍ରାଇଭେଟ ର ନା ଗମେଣ୍ଟ ର କରେଇବ କହୁଛି।
ସିଏ ଗମେଣ୍ଟ ରେ ହଉଛି। ଯଦି ଗମେଣ୍ଟ ରେ ତାର ନହେଲା ତାହେନେ ଦେଖିବ ପ୍ରାଇଭେଟ୍ ରେ ବୁଝିବ ଆଉ।
ହୁଁ ହୁଁ। ହଁ ରେ ସେ ଏଇ କଥା କହୁଥିଲା କହିଲା ମୁଁ ଗୋଟେ ସେ ହଁ ସେ ସେଇ କଥା କହୁଥିଲା ମୁଁ ଗୋଟେ ଅଫ ସନ୍ ପାଇଁ ରଖିଦେଇଚି ତା ପରେ ଦେଖିବା କଣ ହଉଚି ଆଉ। ମାନେ ମାନେ ଆ ଅପସନ୍ ଯେମିତି ହାତରୁ ନଖସେ।
ହଁ ମୁଁ ଯେମିତି ମୋ ହାତରେ କିଛି ଅପସନ୍ ରଖିନି ଜିରୋ କିଛି ନାହିଁ ମୋ ହାତରେ।
ବୁଝି ଦେଇଥିଲୁ ନା?
ନା।
ଆସିପ୍
ମୂଳରୁ ତ ମାଇଣ୍ଡ ସେଟ୍ କଲି ନା ମୁଁ ମୂଳରୁ ତ ମାଇଣ୍ଡ ସେଟ୍ କରି କୋଚିଙ୍ଗ ନେବି ନେବି ଦିବର୍ଷ ହେଲାଣି ମାଇଣ୍ଡ ସେଟ୍ କରି
ହଁ ଆବ ବେକାର କାଇଁ ଦିହଜାର ଦେଇକି କି କେତେ ଗୋଟେ ସବୁ ମିଶିକି ଫର୍ମ ପକେଇବୁ ନା କଣ?
ସେ ଘରେ ପୁଣି କହିବେ ତୁ କାହିଁ ପକଉଥିଲୁ ତୋର ଯଦି କରିବାର ନଥିଲା ତୁ କାହିଁକି ପକଉଥିଲୁ।
ହଁ ବେକାରେ ଆଉ ପରିଶ୍ରମ ଯାଇକି କୋଉ ସେଣ୍ଟର କୋଉଠି ପଡିବ ଯାଇଁକି ଦେଇକି ଆସିବ। ଆଉ ଏ ଆଉଁ ଆଉ କିଏ ବିସି ହଁ ଆଉ ବିଷିଏ ଆଉ ତୋ କଣ୍ଟାକ୍ଟରେ କିଏ ସବୁ ଅଛନ୍ତି?
ମୋ କଣ୍ଟାକ୍ଟ ରେ କିଏ କିଏ ଆମେ ଯେତିକି ଏଇ କୁସୁମ ଶ୍ରୀ ଡୋଡୋନ୍ ମୁଁ ଏ ଦି ଜଣ ସହିତ କଥା ହଉଚି ରେଗୁଲାର ଏଇ ମାନେ ତିନି ଚାରି ଦିନ ରେ ଥରେ। ହଁ ଏଇ ମାନେ ସବୁ ତିନ ଚାରି ଦିନ ସୁମନ ଶ୍ରୀ ଆଉ ଡୁଡ଼ୁନୁ ଏଇ ମାନେ ସ ଧର ତିନି ଚାରି ଦିନି ରେ ଥରେ କଥା ହୋଉଚୁ ସିଏ ମତେ ଫୋନ କରୁଚନ୍ତି ନା ମୁଁ ତାଙ୍କୁ ଫୋନ କରୁଚି।
ହୁଁ। ମତେ ତ କଲ ଫଲ୍ କଲ ଫଲ୍ ନାହିଁ ଭୁଲିଗଲୁ ଆଉ ନା କଣ? ମୁଁ କହିଲି ମତେ ଆଉ କଲ ଫଲ ନାହିଁ ଭୁଲିଗଲୁ ଆଉ-
ନା ବେ ସେମିତି ନୁହେଁ ସେ ହଉଛି କଣ କହନି ଗୋଟେ ହଁ ଗୋଟେ
ଆଉ ଆମେ ଲୋକାଲ ପିଲା ଆଉ ଆମେ କଣ ମନେ ରହିବ। ଆମେ ଲୋକାଲ ପିଲା ଆଉ ଆମେ କଣ ମନେରହିବ।
ଲୋକାଲ ପିଲା ବୋଲି କଣ ଭୁଲି ଯାଇଛୁ ମନେ ଅଛି। ଶ୍ରୀ ଏଟା କଣ? ଭୁଲିନି ମନେ ରଖିଛି ଶୁଭୁଛି କି ତୋତେ?
ହଁ ହଁ ଶୁଭୁଛି ତୋ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଟିକେ ଅଧିକା ଆସୁଛି ହୁଁ। ହ୍ୟାଲୋ ଖାଇଛୁ କଣ ବେ?
ଏ ଭେଜ୍ ରୋଲ ଖାଇଛି।
ଭେଜ୍ ରୋଲ୍ ତୋ ଘର ଟା କୋଉଠି ରୋଡ଼ ର କୋଉ ଜାଗା?
ଏଭିଏମ୍ କଲେଜ।
ଆଚ୍ଛା ହଉ ତାହେଲେ ଗଲେ କେବେ ଗୋଟେ ଦେଖାହବ ଆଉ ତାହେଲେ ନା କଣ। ମୋ ଦିଦି ସେଇ ଯୋଉ ଡୋଲିପୁର୍ ସାଇଡ୍ ରେ ସେ ଡୋଲିପୁର ସାଇଡ଼ରେ ରେ କରୁଛି ତ ଇଏ। ସେଠି କରୁଛି ମୁଁ ଗଲେ
ଓହୋ ହଉ। ମୁଁ ଯଦି ଥିବି ଦେଖାହେବ।
ହଁ ହ ହଁ ହଁ ଥିବୁ ଯେ ଦେଖା ହବ ଯଉ ର
ମୁଁ ମୁଁ ତ ଆଉ ସାତ ଆଠ ଦିନ ଭିତରେ ପଳେଇବି ଭାବିଛି।
ମାନେ ଯୋଉ ଆଡ଼ମିସନ୍ ଫାଡ଼ମିସନ୍
ନାଇଁ ଏକାଥରେ ନୁହେଁ ଆଡ଼ମିସନ୍ କରିବ ରହିବ। ଏକାଥରେ ଜିବି ଆଡ଼ମିସନ୍ କରିବି ରହିବି ଆଉ ଫିସ୍ ଫିସ୍ ହଉଛି ବ୍ୟାଙ୍କିଙ୍ଗ୍ ଚଉଦ ହଜାର।
ଷ୍ଟାର୍ଟିଂରେ ଚଉଦ ହଜାର।
କେବଳ
ମାନେ କ୍ରୋସ୍ ଟା ମତେ ମାନେ ଥିବ ନା ମାନେ ହଷ୍ଟେଲ ନେଇକି
ଆପଣ ହୋଟେଲ ରେ ଅଲଗା ଅଲଗା ମେସ୍ କରିକି ରହିବୁ ଖାଲି ଘର ଭଡ଼ା ନେଇକି ସବୁ ଜାଗା ରେ ଅଲଗା
ତୁ ମତେ ଆଜି ନା ନା ର ରହ ମତେ କହ କୋର୍ସ୍ କେତେ ନା ନା ମତେ କହ କୋର୍ସ୍ କେତେ କେତେ ଦିନ ରହୁଛି ଆଉ ପରମନ୍ଥ କୋର୍ସ୍ କେତେ ନେବେ?
ଶୁଣ ସେମାନେ କ୍ରୋର୍ସ ମାନେ କଣ ବର୍ଷକର ଭାଲିଡିଟି ରହିବ। ହେଲା ଗୋଟେ ବର୍ଷ ତିନି ଚାରି ମାସ ତାଙ୍କର କ୍ୟା କରିକି କୋର୍ସ୍ କଂପ୍ଲିଟ୍ କରିବେ କାହିଁକିନା ଏଟା ଏମିତି ନୁହେଁ ଯେ ବର୍ଷକୁ ଥର ଏକ୍ଜାମ୍ ହବ ବର୍ଷ ତିନି ଚାରି ମାସରେ ତ କୋର୍ସ୍ କଂପ୍ଲିଟ୍ କରେଇବେ ତାପରେ ତମକୁ ଛୁଆ ପାଟି ଶୁଭୁଛି। ତାପରେ ହଉଚି ଯୋଉ ହଁ କୋର୍ସ୍ କମ୍ପ୍ଲିଟ୍ କରେଇବେ ତାପରେ ରେକଡ଼ିଂ ମାନେ ଯୋଉ ଲାଇଭ୍ କ୍ଲାସ୍ ବ୍ୟାଚ୍ ଉରା ତମକୁ ଦେଇଦେବେ ଆଉ ଗୋଟେ ତାଙ୍କର ଲାଇବ୍ରେରୀ ସିଷ୍ଟମ୍ ଲାଇବ୍ରେରୀ ରୁମ୍ ଟାରେ ବସା ଯାଏ ସେଠିକି ଯାଇପାରିବ। ବର୍ଷେ ଭାଲେଡି଼ଟି ଆଉ ବ୍ୟାଙ୍କିଙ୍ଗ୍ ବ୍ୟାଙ୍କିଙ୍ଗ୍ ଟା କେବଳ କୋର୍ସ୍ ହଉଛି ଚଉଦ ହଜାର
ହଁ।
ଆଉ ହଷ୍ଟେଲ୍ ଫଷ୍ଟେଲ୍ ର ଫିସ୍ ଅଲଗା।
ଓହୋ ହୋ ଓହୋ ଭଲ ତ ମାନେ ପଇସା ତ ଏତେ ଖର୍ଚ୍ଚ ହବାର ନାହିଁ। ସେମାନେ ଯେମିତି ଗଲତି କରିଦବ।
ନା ଆରେ ତମେ କଣ ଗୋଟେ ଡିଗ୍ରୀ ପାଇବ ନା?
ହ
ତମେ ମାନେ କଣ ଗୋଟେ ଡିଗ୍ରୀ ପାଇବ ନା ମାଷ୍ଟର ଡିଗ୍ରୀ। ଆମର ଏଟା କଣ ଡିଗ୍ରୀ ନା କଣ ଆମେ କଣ ନିଜେ ପଢିବା ପାଇଁ ଯିବା କଥା।
ହଁ। ମୁଁ ବି ସେଇ ଟାରଏ କରୁଚି। ଏ ଭାଉଜ ମୁହଁ ଦେଖେଇକି ଗଲ ତାକୁ ନି ନେଇକି ଯା ହାଲୋ ମୁଁ ଯୋଉ ଭାବୁଥିଲି କରିମ ବୋଲି ତାପରେ ଘରେ ଛାଡିବେନି ମେନ ହୋଉଚି। ବାହାରକୁ ଘରେ ଛାଡିବେନି ସେଇଟା ହୋଉ ମୋର ପ୍ରୋବ୍ଲେମ ଆଉ କିଛି ନୁ ହାଲୋ।
କଣ ତତେତ ହ କରିବାକୁ ପଡିବ ଯାହାବି ହେଲେ।
ଫିର ବି ଘରେ ପଢାପଢି କରୁଚି ଟିକ ଟିକେ ଟିକେ ହେଲା କସିଷ୍ଟାଟ ମୋର ରହୁନି। ତିନି ଚାରି ଘଣ୍ଟା ରୁ ଅଧିକା ଯାଉନି ମୋର ଆଉ। ବଡି ଖାଲି ରେଷ୍
ସେତିକି କରୁଛୁ କାଫି ସେତିକି କରୁଛୁ କାଫି କିନ୍ତୁ କଣ କ କଣ କହିଲୁ ଯୋଉ କୁହନ୍ତିନି ଆଉଟପୁଟ ଟା ସେଟିିଙ୍ଗ ହେବା ଦରକାର। ସମିତିରେ ଯଦି ତୋର ଆଉଟପୁଟ ହୋଉଚି।
ନା ନା ମୁଁ ପା ଏଜାଏଁ କୋଡସ ସାରନି। କୋରସ ମୋର ଅଧା ପାଖାପାଖି ହେଇଗଲାଣି। ମାନେ ଅଧା ବି ହେଇନି ଏଯାଁଏ ମୋର ବୁଝିହେଲା।
ହଁ।
ମୁଁ ପିଡବ୍ଲୁ ଗୋଟେ ବ୍ୟାଚ ନେଇଚି ହେଲା। ନା ନା ମୁଁ ପି ଡ ବ୍ଲୁ ଗୋଟେ ବ୳୲ଚ ନେଇଚି ହେଲ ସାଢେ ଚାରିହଜାର ଦେଇକି ମୁଁ ବେଶୀ ଟାଇମ ବସିପାରୁନି। ହାଷଟ ତିନି ଘଟା ଚାରି ଘଣ୍ଟା ତାପରେ ମୋର କନସିନ୍ସି ଭାଙ୍ଗି ଯାଉଚି। ମୁଁ ଖାଇ ଶୋଇବି ମୋବାଇଲ ଦେ ଏତିକି ବାସ ସଇଲା ବୁଲିବା ଆଉ ମୋତେ ଇଚ୍ଛା ହଉନି ପଢେଇବା ପାଇଁ। ଆଉ ଏମିତି ହେଲେ କେମି ମୁଁ ହେଇପାରିବି କମ୍ପିଟିସନ ଯୋଉ ରେଟରେ ହେଲାଣି। ତୁ କେତେ ଘଣ୍ଟା ପଢୁ କହିଲୁ ସେମ ଷ୍ଟଡି କଲେ ମାନେ ଘରେ।
ନୁହେଁ ମୋର। ମାନେ ଯୋଉ ଛୋଟ କହିବାକୁ ଗଲେ ଏଇ ଛୁଟି ରେ ମୁଁ ସେମିତି କିଛି ବିଶେସ ପଢୁନି। ମେସେରେ ରହୁଥିଲି ମୁଁ ଭୋର ଚାରିଟା ରୁ ଉଠିକି ପଢେ। ଭୋର ଚା ଆଠଟା ମୋର ଗୋଟେ ସିଷ୍ଟମ ଥିଲା ମାନେ ମୋ ଟାଇମ ରେ ମାନେ କରୁଥିଲି। ପୁଣି ନଅଟା ରୁ ଏଗାରଟା ବାରଟା ପୁଣି ତିନିଟା ରୁ ଷ୍ଟାର୍ଟ କରେ। ସନ୍ଧ୍ୟା ସାତ ଆଠଟା ଏମିତି କରେ ସେମିତି ରେ ମୁଁ ଦଶ ଘଣ୍ଟା ପଢିବି କୋଡିଏ ଘଣ୍ଟା ପଢିବି। ମାନେ ମୁଁ ଟାଇମ କୁ ଯେତିକି ଧ୍ୟାନ ନଦିଏ। ମୁଁ କୋର୍ସଟା ଏଇ ସିଲାବସ ଟା କମ୍ପିଲିଟ କେମିତି ସେଇଟା ଧ୍ୟାନ ଦିଏ। ସେତିକି ଟା ଭିତରୁ ସିଲାବସ ଟା କମ୍ପିଲିଟ କରିବାର ଅ ଟାଇମ କୁ ଏତେ ଧ୍ୟାନ ଦିଏନି।
ମୁଁ ଫିର ବି ଟ୍ରାଏ କରୁଚି। ମାନେ କଣ କହିଲୁ ଟ୍ରାଏ କରୁଛି କି ତି ତିନି ଘଣ୍ଟା ଯାଏ ଯାଉଛି ମାନେ ଧୀରେ ଧୀରେ ମାନେ ହଟ ଷ୍ଟାଟ କରି ଶୁବୁନି ଟାଇମ ଏଷ୍ଟ୍ରା ଏଇଥି ପାଇଁ ଆଉ। ମୋର କୋରସ ସରିଗଲେ ପ୍ରାଟିସ ଟିକେ ଭଲସେ କରନ୍ତି ହେଲା।
ହଁ ବେଶି ମାନେ କଣ କହିଲୁ ପ୍ରାକ୍ଟିଶ।
ସେଇପା ମୁଁ ମାନେ ମୁଁ ଏବେ ନା ନା ମୁଁ ଏବେ ପ୍ଲାନିଂରେ ଅଛି। କେମିତି ଜଲଦି ଜଲଦି କ କୋର୍ସ ଟା ବେଶୀକ କୋର୍ସ ଟା ସାରିଦେବି। ତାପରେ ତାକୁ ନେଇକି ମୁଁ ପ୍ରାକ୍ଟିସ ଯେତେ କରିବି। ମାନେ କୁହନ୍ତି ଟୋନଟି ପ ତମେ ଯଦି ଥାଟି ପସେନଡେଜ ଯଦି କୋର୍ସ ଟା କଲ ସେଭେନ ପରସେନଟ ତମକୁ ପ୍ରାଟିଶ କରିବାକୁ ପଡିବ। ଖାସ୍ କରି ମୋ ପ୍ରିଭିଏସ୍ ଇୟର କୋଶ୍ଚିନ ଏଇଗୁଡା ସବୁ। ଦେଖାଯାଉ ଦେଖେ ଆଛା ଏଇଡା ସବୁ ଯୋଉ ଏକଜାମ୍ ଗୁଡ଼ା ଦବା
ହଁ ମୁଁ ତ ଦେଲିନି ଦି ତିନି ବର୍ଷ ହେଲାଣି।
ଆଉ ଏଇ ଯୋଉ ଅଗଷ୍ଟ ରୁ ତ ସବୁ ଷ୍ଟାର୍ଟ ହେବ ବ୍ୟାଙ୍କିଙ୍କ ର ଏକଜାମ୍ ସବୁ।
ହଁ ସେଇଟା ବାହାରନି ଏବେ ପି ଓ ଟା ବାହାରିଛି କିନ୍ତୁ ମୋର ଏଜ୍ ହେଇନି।
ହଁ ଏବେ ହଁ ଆର ବର୍ଷକୁ ପୁରା ସବୁ ଏଲିଜିବିଲଟି ହେଇଯାଇଥିବ।
ଆର ବର୍ଷ ତ ହେଇ ଏ ବର୍ଷ ହବନି ଏସ ବି ଆଇ ପି ଓ ଟା। ଏକୋଇଶ ବର୍ଷ ହୁଅନ୍ତା ପକେଇ ପାରିବିନି ମୁଁ ଜୁଲାଇ ଅ- ହଁ ଅଲଗା ସବୁ ଦେଇ ପାରିବି ଏସ ବି ଆଇ ର ଦେଇ ପାରିବିନି। ହଁ ହଁ।
ଦେଖିବା କଣ ହଉଛି। ଆଉ ମୁଁ ତ ଦେବି ନି ଭାବୁଛି ଏଥର। ଆ ମତେ କହିଲୁ ଏଥର ଦେବାଟା ଠିକ୍ ହବ ନା ନା କଣ କରିବି?
ଦେବା ଟା ଠିକ ହବ। ଦବା ଟା ଠିକ ହବ କାହିଁକନା ତୁ ଜାଣିପାରିବୁ ନା ତୋ କମ୍ପିଟିସନ ଲେବୁଲ ହଉ ତୁ କେତିକି ସମୟରେ ଆଟେ କାଇଁ କହ ଟି କେତେଟା କୁଶ୍ଚିନ ଏକ୍ସାମ୍ ହଲ୍ ରେ ବସିକି ଦେବାଟା ଉ
ଏଇ ଗୋଟ ମୁଁ ଭାବୁଛି ଫର୍ମ ପକ କିଏ ବି ହେଲା ଏଥର ବେଶୀ କିଛି ଫିସ୍ ପଡ଼ିବନି ଯେମିତି ଓଜେଇରେ ପାଁଶ ଛଅଶ କେତେ ନଉଛନ୍ତି ପକେଇଦେବି ଭୁବନେଶ୍ଵରରୁ ପଡ଼ିଲେ ମୁଁ ଟିକେ ଯାଇପାରିବିନି।
ତୁ ଭୁବନେଶ୍ୱର ପକେଇବୁ କାହିଁକି ଯଦି ଆସୁଥିବ କଟକ ଭଦ୍ରକ ପକେଇବୁ କି ଯାଜପୁର
ରୋଡ ରୋଡ ଆଉ କଟକ ପକେଇବି ହେଲା ରୋଡ କଟକ ପକେଇଦେବି। ଯଦି ରୋଡ କଟକ ଆଇଲା କଟକ ମୁଁ ଖାଲି ଏସ୍ ମୁଁ ସେ ସି ଏଚ୍ ଏସ୍ ଏଲ୍ ଟା ଦେଇଥିଲି। ମୋର କଟକର- କଣ ସେ ଯୋଉଠି କି ଆମ୍ବେ ହଁ ସେ ଆସିଥିଲା ତ- ଏଇ ଇଣ୍ଡଷ୍ଟ୍ରି ଏରିଆ। ହଁ ବାସ୍ ସେଇଠି ସେଇଠି ପଡି ଥିଲା ମୁଁ ତ ଯୋଉ ପଢ଼ିକି ଯାଇଥିଲି ମୋ ସବୁ ମୁଣ୍ଡ ପୁରା ଗୋଲ ଏବେ ଏଥିରେ ଅଯଥ ଅଧା ଅଧି ପାଖାପାଖି କୋର୍ସ ସବୁ ମାନେ କମ୍ପ୍ଲିଟ କରିଦେଲିଣି ଟିକେ ଇଜି ଲାଗୁ ଏମିତି ଆଉ
ହଁ ଦେ ଏକ୍ସାମ ଦେ ଏକ୍ସାମ୍ ଦେଲେ ସିନା ଜାଣିବ।
ହଁ ଆଉ ଏ ଯୋ ଏମ୍ ଏସ୍ ସି ଏମ୍ ଏ ଆଡମିସନ୍ କରିଛି ଖାଲି ଗୋଟେ ଡିଗ୍ରୀ ପାଇଁ ହେଇଟା ସେ ନୁ ଗୋଟେ ହାତରେ ଅଛି କାହିଁକି ନା ଗମେଣ୍ଟ ଯଦି ନହେଲା ମୁଁ କହୁଛନ୍ତି କଣ ନା ଏଇ ସ୍କୁଲ୍ ଫୁଲ୍ ନହେଲେ କଲେଜ ଫଲେଜରେ ରହିଯିବ ମାନେ ଲେକ୍ଚର୍ ହିସାବରେ ଗୋଟେ ହାତରେ ଗୋଟେ ଆସି
ହଁ ଏ ପ୍ରାଇଭେଟ୍ ପ୍ରାଇଭେଟ୍ ସ୍କୁଲ୍ ଫୁଲ୍ ରେ ରହିପାରିବୁ ହଁ।